ହଁ ଝିଅ କଣ କରୁଥିଲ? ଏଇ ଏଇଠି ବସିଛି। ଆଉ ତମ ଝିଅ ଦେହ ଭଲ ଅଛି ନା?
ହଁ ମଝିଆ ଦେହ ଭଲ ଅଛି। ଅଛି, ଝିଅ ଶୋଇଥିଲା ଉଠିଲା ଏବେ।
କଣ ଖାଇଛି?
ସେ ଭାତ, ଡାଲି ସେ ପଖାଳ କହିଲା ପଖାଳ ଖାଇବି। ପଖାଳ ଭାତ ଖାଇଥିଲା, ଆଳୁ ଚକରା, ଲେମ୍ବୁ, କାକୁଡି ଖାଇଥିଲା। ଆଉ ଆମ୍ବ ଖାଇଥିଲା।
ଓ ହୋ ଯିଏ ତମ ଭାଉଜ ଏଇଠି ଅଛନ୍ତି ବା? ମୁଁ କହିଲି ତମ ଭାଉଜ ଏଠି
ହଁ ସେଠି ଅଛନ୍ତି। ପୁଅ ଲୋ ପୁଅ ହେଇଛି ତାଙ୍କର ହଁ - ହଁ। ହୁଁ ଆଉ ପୁଅ କଣ କରୁଚି?
ଶୋଇ ପଡିଛି। ତମେ କଣ ଖାଇଛ ଝିଅ?
ମୁଁ ଖାଇଛି ପଖାଳ ଭାତ ଆଉ ଖଡ଼ା, ଆଳୁ, ପଣସ ମଞ୍ଜି ଭଜା। ଆମ୍ବ, ଜହ୍ନି ଭଜା, କଦଳୀ ଭଜା। ଆଉ କାକୁଡି, ଲେମ୍ବୁ ଦଳାଦଳି କରିଥିଲି।
ଖଡା କୋଉଠୁ ଆଣୁଛ ଯେ, ମତେ ଦିଟା ଦଉନ?
ଖଡା ମୁଁ ତ ଆମ ଏଠି ନା, ଆଉ ତମକୁ କୋଉଠୁ ଦେବି? ମୁଁ ପଳେଇ ଆସିଲିଣି ମୋ ଶାଶୁ ଘରକୁ ନା। ହୁଁ।
ମୋର ଖଡା ବହୁ
ହୁଁ- ହୁଁ। ହୁଁ ଆଉ ତମେ ଆଜି କଣ ରାନ୍ଧିଥିଲ?
ଏକାଦଶୀ ମୁଁ ଏଇ ଡାଲମା କରିଥିଲି ଆଉ ପୋଟଳ ଆଳୁ ଭାଜିଥିଲି ଆଉ, ବଡି ଭାଜିକି ଚୁରି ଦେଇ ଥିଲି, ଆଉ ଆମ୍ବ ଥିଲା ଆଉ।
ଉଁ - ହୁଁ।
ଆଉ ତମ ହଜବେଣ୍ଡ ଅଛି, ଏଇଠି ଅଛନ୍ତି ନା ବାହାରକୁ
ବାହାରେ ଅଛନ୍ତି ଏଠି ନାହାଁନ୍ତି।
ଓ ହୋ ସେ କେତେ ମାସରେ ଥରେ ଆସୁଛନ୍ତି?
ସେ ଶନିବାର ରବିବାର ଥରେ ଥରେ ପଳେଇ ଆଉଛନ୍ତି, ଶନିବାର ଆଉଛନ୍ତି ରବିବାର ସନ୍ଧ୍ୟାବେଳକୁ ପଳଉଛନ୍ତି, ଛୁଟି ଦେଖିକି ଆଉ।
ଓ ହୋ ସେ କୋଉଠି ଏଇନେ ଅଛନ୍ତି?
ସେ ବିଶାଖାପଟଣା।
ଏତେ ବାଟ?
ହଁ ଆଉ ତମେ ଆଜି କଣ ଖାଇଛ ନା କିଛି ଖାଇନ?
ମୁଁ ଏଇ ଛତୁଆ ଖାଇଥିଲି।
ଉୁଁ ହୁଁ ଏକାଦଶଇ କରିକି କଣ ଛତୁଆ ଖାଆନ୍ତି ନା କଣ
ହଁ ସେ ରୁଟି ଫୁଟି ବନେଇକି ଖାଆନ୍ତି ଯେ ମୁ ବନେଇବି ଆଉ
ହୁଁ ହୁଁ ହୁଁ
ସେ ଅନ୍ନ ଟା ଖାଆନ୍ତି ବାହାରୁଛି ଆଉ
ତୁ ଅ ଓହୋ ତମେ ମାନେ ଅଙ୍ଗନବାଡି କେତେବେଳକୁ ଯାଉଛ
ମୁଁ ମାନ
ହୁଁ
ସାଢେ ଏଗାର ଟା ନହେଲେ ଦଶ ଟା
ପୁଣି ରୋଷେଇବାସ ସାରିକି ଯାଉଛ
ହଁ ରୋଷେଇ ଖାଧେଇକି ଯାଉଛି
ହଁ ହୁଁ
ଛା ଡ଼ି ଦେଇକି ଆଉଛି ଆସୁଛି ଖଲି ଖାଇବାକୁ ଦଉଛି ଆଉ
ହୁଁ ହୁଁ ଏତେ ଶୀଘ୍ର ରଷେଇ କରି ଦେଉଛ କେ ତେଳୁ ଉଠିକି ଛୁଆ ଧନ୍ଧା କରୁଛ
ଉନା ଛୁଆ ଧନ୍ନ୍ଦା
ଯେତୁ ଠାକୁର ଜାପ କରୁଛିଠୁ ରୋଷେଇ କରୁଛି ଜ ଜ କରି ଆ ଲୁଙ୍ଗା ଟା ନେଇଛ ହଁ
ମୁ କଲି ସେମାନେ କ ତମ କଥରେ ଖାଉଛନ୍ତି?
ହଁ ହଁ ହଁ
ହୁଁ ହୁଁ
ଆଉ
ହୁଁ ହ
କାଇଁ ଆଗରୁ ତ ଅଲଗା ଖାନ୍ତି ନା କଣ
ହ
ହେଲା
ମଝିରେ ଆମେ ପଳେଇଲୁ ମଝିରେ ଆମେ ପଳେଇଥିଲୁ ସେ ସାନ ଖୁଡି ଘରେ ରହୁ
ହଁ ପୁଣି କେମତି କଣ ଆସିିଲ
ପୁଣି ଦେହ ଖରାପ ହେଲା ଉପାହରେ ହ ହଁ ବାହାରିକି କହିଲେ ଠୁ ଆସିଲୁ
ହଁ ହଁ ହଁ ହଁ ହଁ
ଅପା ଏ ଇଟା ବାହାରିକି କହିଲାଠୁ ଆସିଥିଲୁ
ହୁଁ ହୁଁ ଆଉ ପୁଅ ଜନ୍ମଦିନରୁ ସବୁ ଅପାହାରିକି ଆସିଥିଲେ
ହଁ ଆସିଥିଲି
ହୁଁ ହୁଁ ଆଇନ ସବୁ ଭଲ ନା
ହଁମନା
ହୁଁ ହୁଁ ଆଉ ତମ ନଣନ୍ଦ ଏଇନା ଭଲ ନା?
ହଁ ଭଲ ଅଛନ୍ତି ତ ତ
ଶୁଣିଲ ତମ ସହିତ କଥା ହେଲେ ମୋର
ମୁଁ କାହିଲି ତମ ସହିତ କଥା ହେଲେ ନା ଝିଅ ରଜକୁ ଆସୁନି। ମୁଁ କହିଲି ତମ ସହିତ କଥା ହେଲେ ନା ରଜକୁ ଆସିଲେ
ହଁ ହଁ ଭଲ କଥା ବାର୍ତ୍ତା ତ କରୁଥିଲା। ଆଉ ତମ ସହିତ।
ତମେ କେତେ ରହିଲ।
ମୁଁ ରହିଲି ଦଶ ଦିନି ଏଗାର ଦିନି। ଗୋଟେ କଥା ବାର୍ତ୍ତା ହୁଁ ହୁଁ ଆଉ ତମ ଜାଆ?
ହଁ ଭଲ କଥା। ଅହ ଟିକି ଝିଅ ପଳେଇଲେଣି ନା ଅଛନ୍ତି? ହ୍ୟାଲୋ। ହ୍ୟାଲୋ।
ମୁଁ କହିଲି ଟିକି ଅଛ ହଁ ଭଲ।
ହୁଁ ହୁଁ ମୁଁ କହିଲି ବୁଧବାର ଦିନ ଟିକି ଆସିଲା ମୁଁ ବି ଆସିଲି। ଆଉ ଟିକି ର ଆଇଲୁ ଟିକି ଗଲା ସନ୍ଧ୍ୟା ବେଳକୁ ମୁଁ ଆଇଲିି ସକାଳେ କାଲି
ଓ ଓହୋ।
ହଁ।
ତମେ କାଲି ଯାଇଛ।
ହଁ।
ଓହୋ। ମୁଁ କହିଲି କେତେ ଦିନ ହେଲା
ନା ନା ମୁଁ କହିଲେ ଏଇନା ତମର ସବୁ ଭଲ ନା?
ହଁ ଭଲ।
ନା ନା।
ଆଉ ପୁଅକୁ ଧରାଧରି?
ହଁ ଏମିତି କରୁଛନ୍ତି ଆଉ କଣ କରିବି?
ଆଜି ସକାଳୁ ଚନ୍ଦିଲା
ହଁ ଧରୁଚି।
ଅହ ଆଉ ଆଉ ସବୁ କ?
ସିଏ ଆଉ ଆସିନି।
ନା କାଲିିକି ଆସିଛି ଏଇନା କୁଆଡେ ଯିବି।
ହୁଁ।
ଆଉ ସିଏ ପଳେଇଲା ରବିବାରେ।
ଓ ହଁ ତାଙ୍କ ଝିଅ ତ ପାଠ ପଢିବେନି ପାଠ ପଢୁଥିବେ ନା କି?
ହଁ ବଡ ଟା ପଢ଼ିଲାଣି ସାନ ଟା ଅଙ୍ଗନୱାଡି ଯାଉଛି।
ହୁଁ ହୁଁ। ହୁଁ ହୁଁ ସିଏ କୋଉଠି ବାହା ହେଇଥିଲେ ସିଏ।
ସେସୁକିନ୍ଦାବଞ୍ଚା।
ହୁଁ।
ଆଉ ଆଉ କଣ ଖବର?
ଝିଅ ଟା ଟିକେ ମୋଟା କରୁନ ଲୋ ମା କେତେ ପତଳା ହେଇଗଲେ।
ହଁ ସେତ ଖାଉନି ପିଉନି ଏମିତି ହଉଛି ଆଉ। କଣ କରିବା? ଝଡି ଝଡି ଯାଉଛି।
ହଁ ପା ତାକୁ ଡା କାଲି ଝିଅ ଦିଅ ଖାଇବା ପାଇଁ
ହଁ ଡାଲି ତ ସେ ଖାଉଛି ଡାଲି ଭାତ ଛଡା ସିଏ ଆଉ ଅଲଗା ତରକାରୀ ପତ୍ର ବି ଖାଏ ନା। ପରିବା ପତ୍ର ଖାଉନାହିଁ।
କୁ ଆମିଷ।
ଡାଲି ଭାତ, ହଁ ଆମିଷ ଖାଉଛେ। ହଁ ଆଇଁଷ ଖାଉଛି।
ହୁଁ।
ନାଁଉଁ ଆଉ କଣ ଖବର?
ତମ ଭାଉଜ ଦିହ ଭଲ ନା?
ହଁ।
ଭଲ। ଆଉଁ
ସେ ଆଉ ବୋଧେ ଯିବେନି ସିଆଡ଼େ। ସେ ଏଇଟି ରହିବେ।
ହଁ ଏଇନା ଯାଇନାହାନ୍ତି ଆଉ ଏଇନା ଅଛନ୍ତି ଯାଇନାହାନ୍ତି ଆଉ। ହୁଁ। ତାଉଁ। ଆଉ ରାତିରେ କଣ ରୋଷେଇ କରିବ?
ଏଇ ରାତିରେ କଣ ଦେଖିବା କଣ କଲେବି
ଉଁ, ହୁଁ।
ଆଉ ସିଲନ୍ ସି ସିନୁ ଘରଆଡେ ଯାଉଛନି।
ହଁ ଯାଏ।
ତାଙ୍କ ଝିଅ ଟା ଭଲରେ ହେଇଛି ନା?
ହଁ ପତଳାଟେ ହେଇଛି ଆଉ।
ଓହୋ, ତା ମା ଭଳିଆ ନା ତା ବାବା ଭଳିଆ।
ବାବା ଭଳିଆ ହବ।
ହୁଁ, ହୁଁ।
ହୁଁ। ତା ଫେସ୍ କଟିଂ ତା ମା ଭଳିଆ ଟିକେ ଆଣିବ କି କଣ ସଫା ତ ବାପା ଭଳିଆ ଆଉ।
ହଁ।
ହୁଁ। ଆଉ କଣ ଖବର?
ହଁ।
କେତେ ଦିନ ହେଲା ତା ଭଉଣୀ ସାଙ୍ଗେ କଥା ନାଇଁ କି କହୁଛ ମୁଁ କହିଲି ବ୍ୟସ୍ତ ରହୁଛନ୍ତି ନା କଣ ଫୋନ୍ ଫାନ୍ ଟିକେ କରୁ ନାହାଁନ୍ତି।
ନା ମୁଁ ତ ତମ କତିକି କରିଥିଲା ବେଳେ କଣ କହିଲ?
ମୁଁ କହିଲି ତାହଲେ ରଜକୁ ଡ଼ା କିଥାନ୍ତି ତ ଆଉ ତମେ ତାହେଲେ ବ୍ୟସ୍ତ ରହିଲ ଆଉ ମୁଁ ଡାକି ପାଇଲିିନି।
ନାଁମ କଣ ଡାକିବ ଖାଲି
ହୁଁ।
ହଉ ହଉ ଭାଉଜ ପରେ କେତେଳେ କଥା ହବା।
ହୁଁ ହୁଁ।